ହଁ ଆମ ସେ ଗ୍ରୁପରେ କି କଣ ମେସେଜ ପଠଥିଲା ତ ସେଇରେ ମୁଁ ଦେଖୁଥିଲି। କିଏ ଗୋଟେ। ଏ ଜାଣି ମୁଁ ହେଇଯ ଡିଲେଟେଜ ଆଡ କ। ହଁ ମିଛ।
ଆଉ କଣ କଣ କୁହ।
ସେଟା କିଏ ଗୋଟେତ ବିଷୟରେ ବୁଝିବାକୁ ପଡିବ। କେଏ ଜାଣି କିଏ ଗୋଟେନ ଅଛି ଗୋଟେ ମେସେଜ କରିଦେଇଛି।
ଏଇ ସିପୁ ହେଇ କହିଲୁ କଣ କହୁଛି କହିଲୁ ସିପୁ ହେଇ କଲି ଯୋଉ ଫୋନ କରିଥିଲା କଣ କହୁଛି କହିଲୁ ହେଲା ନାଳିଆଡେ ଯାଇଛ ପଟେ କ। କଳେ ମାାରିକାଇଛ।
କନ ଟା?
ନ ନାଁ ତ ନା ମତେ ନୁଚଷ ସବୁ କୁଇଁ ମୁଁ ଜାଣିଛି ମତେ ନୁଚୋଷ କଣ?
ହସିଲା ଆଉ କହିଲା। କଲରେ ବାପକୁ ଧରା ପଡିଲ ମୁଁ କହିଲି ହଁ। ପେଚି ନେ କଥା ହେବୁ।
ହୁଁ ସେଟା ଦେଖୁନୁ। ସେଇଟା ଯୋଉଟା ପଥା ନା।
ତ ନାହି ସମ। କଣ?
ଗୋଟେ କୁପନ। ମୋତେ ଛବି ପର୍ଷେଣ୍ଟ ଛବିଶ ପର୍ଷେଣ୍ଟ ମେଡ଼ିସିନ୍ ମେଡ଼ିସିନ ନବତ, ମୋ ବାପାଙ୍କର ସେ ଆଣନ୍ତି ଡାଇବେଟିସ ମେଡ଼ିସିନ୍ ଯେତେବେଳେ ତାଙ୍କର ଆସେ ନଅଶ ଟଙ୍କା ପାଖାପାଖି ଆସିବ ମୁଁ ତାଙ୍କର ମଗେଇଛି ସାତ ହଜାର ପାଂଶ। ସାତ ଶହ ଟଙ୍କା।
ଆହୁରି ଦୁଇଶହ ଟଙ୍କା ବଞ୍ଚିଲାଣି ହଁ ହଉ ଦୁଇଶହ ଦେଢଶହ ଟଙ୍କା କଉଠୁ ଆଇଲା କି ବଞ୍ଚିଲାଣି ନା କଅଣ ନଅଶହ ଟଙ୍କା ଦେଇକି ଏଇନା କଣ ମେଡିସିନ ଖାଇବ କଣ ଅ?
ମୋର ପ୍ରତ୍ୟେକ ଡାଉଟ ବି ରହୁଛି ତାକୁ। ହୁଁ। ମୋ ଆଇ ଟା ସେିଏ ଗୋଟେ ମେସେଜ କରିଦେଲା ଆଉ ରିପ୍ଲାଏ ଦେବାକୁ ହେଲାନି ଆଉ ଗୋଟେ ଥର ଅନଲାଇନ ଥାଉ। ତ ଭଲ ମେସିନ ଫେସିନରେ ବନେଇକି ମ୍ୟାଗି ବନଉଛନ୍ତି ତ।
ହୁଁ। ଆଉ କଣ କହୁଛୁ ତୁ କ
କାହିଁ କଣ ସେଇଟା ତ ଆଉ କଣ କହିବା।
କିଏ
ସେଇ ଆଉ କିଏ?
ସେଇ ତ ସେଇଟା ଚେକ୍ କରିୁଥିଲି ଆଉ।
ଓହୋ।
କେତେ ପୋଷ୍ଟ ହେଇଛି ଏଥିର? ବହୁତ କିଛି ଏଠି ବାହାରିବ ତାର ଆଉ। ହଁ ହଁ ହୁଁ।
ହୁଁ।
ଆଉ ତୁ ଏ କମ୍ପ୍ୟୁଟର କ୍ଲାସ୍ କୋଉଦିନ ଜଏନ କରୁଛୁ।
କାଲି।
ଆଁ।
କାଲି।
କାଲି। କଣ ପାଇଁ?
ଆଁ।
ଏ ଥାଉବା।
କାଲିଠୁ ଯିବୁନାମ କଲିଠୁ ଆଉ କଣ ହେଲା। କତୁ କୀନ୍ତୁ କହିଲେ କହିବୁ, କଣା ମୁଁ କହିବି କଣ ତୁ ଡାଇକ୍ଟ ଯିବୁୁ କହିବୁ ସର ନୂଆ ଆଡ଼ମିଶନ ଆଡ଼ମିଶନ ଯିବୁ ଆଡ଼ମିଶନ କରିବୁ ସିର ମତେ ସିଟ୍ ଦିଅ। ସେଇଠି ଦବାର କଥା ନାଇଁ ତୁ କହୁ ସାର୍ ମତେ ବି ସାର। କହିଥିଲେ ଜଣଙ୍କୁ ଅଣେ ଯିବୁ ଯଦି ଯିବୁ ନହେଲେ ନାଇ ଏବେ ଯିବୁ ଯଦି ଯା ପଛରେ ନହେଲେ ପାଇବୁନି ସିଟ୍ ଏବେ ନୂଆ କି ପଢ ଉଛ ସେଥିରେ ପଢେଇଦେବେ। ଏବେ ନୂଆ ପଢଉଛନ୍ତି ସେଥିରେ ପଢେଇ ଦେବେ।
ହଁମୁଁ ଏବେ ଯିବି ମୁଁ କାଲି ଆଜି କଥା ହଉଛିି ବାପା ସାଙ୍ଗେ।
ଓ ଓଃ ଭାଇ। ଓହୋ। ସେ କଣ ଆଡମିସନ ନଉଛନ୍ତି ସାତଶହ ଟଙ୍କା। ମୋରତ ନେଇଥିଲେ ଯେ ସାତଶହ ଟଙ୍କା। ହୁଁ, ଆଉ ସେଇ ମାସକୁ ମାସ କହୁଥିଲେ ମତେ ଚାରିଶହ ଟଙ୍କା।
ସଶହ ଟଙ୍କା।
ଯେଟା ମେସେଜ ଲାଇଟ ଟା ଅଫ୍ କରିବା ଦରକାର ନାହିଁ, ନା କଣ?
ହଁ। ହଁ, ହଁ ବୁଝିଲି ବୁଝିଲି ତମର ଆଜି ଲାଷ୍ଟ ଇନକମ୍ ତ ସେଥିପାଇଁ। କଣ ଲାଷ୍ଟ ଇନକମ୍? ଇନକମିଙ୍ଗ ଆଜି ମୋର ଲାଷ୍ଟ ନାଇ ନାଇ। ହଁ, ସଉ ଫାଇନ ଲାଗି ଚାଲିୁଛି।
କି ଖାଇନି
ନଦୀ ଆ। ନଅଶହ ପଚୋଷ୍ଟରି ନଅଶହ ପଚୋଷ୍ଟରି ଦିଇ ତିନିଥର ଲାଗିଛି ଏଇଟା ଚାରିଶହ ଅଠା ଅଶି ଟା ଦିଆ ହଉନି ଆଉ।
ଓ ହୋ।
ଓହୋ।
ହଁ କଣରା
ଭଲ ଅଛି ନ
ଏବେ ଯେଉଁ ନୂଆ ନୂଆ ମଡ଼େଲ୍ ବାହାରୁଛି ସେଇଟରା ସବୁ ଡଲଥିବ। ନୂଆ ମଡେଲ ସବୁ ଦଳ ଅଠର ହଜାର ମଲି।
ମଥାଉ।
କଥା ହୋ ଭଲ ଗାଖନ୍ତୁ ବହୁତ ସୁନ୍ଦର ଦୁଶୁ ନା। ବଛୁ ରାତ୍ରରେ ଲଗେଇ କି ବୁଳୁନୁ। ଦେ ତ ମୁହଁ ଲୋକ ଦେଖିଲେଙ୍ଗା ମରଣ ଲା। ଚପଲ ବାହାରେ ଦେଖିବି ସେକି ଦେବି।
ଦୀପୁନି ଘରେ ଘରେ ତ ଭଲ କଥା ହଉଛି ନା ମାମା ଯେତେବେଳେ ପଦେ କଥା ହେଇ ପହିଲେ ଘରେ କଥା ହେଲେ ଭଲ ଯିଏ ବାଲୁ ବାଲ ହଉଥିବ ତାମିତି ନହଲେ ଅନୁନୁ ଯୋଉ ଦିନ ଝଗଡା ହଉନଥୁବ
ଯାହା କିଛି କହିବ ନାହିଁ ଖାଲି ଦଶ ବର୍ଷ ସେଠ ନ ହେଲେ କାଟି କାଟି ଦେଇକି ହଉଛି ନବପୂଣ।
କାଇହିଁ କହୁନାହାନ୍ତି ଆମେଣ ଲଖ ପଇସ କାଇହିଁକି କଣ କରନ ନିଜର ଇଏ ହଁ। ହେଲାଣି ନଅ ସେକେଣ୍ଡ ଏକତିରିଶ ମିନିଟି।
ହଁ। ଓ ହୋ ଭାଇ।
ତ ବାପପଳେଇଳେ ତ ହଲେ ପହଞ୍ଚିଲେ ବାମୁଣି ପାଳରେ
ସେଇ ସାଢ଼େ ପାଞ୍ଚ।
ଆଉ କେତେ ଖଣା ଲାଗୁଛି କି ହ କଣ।
ଏ ଘଣ୍ଟା ଭିତ ଭିତରେ ପହଞ୍ଚିାଉଛି।
ନଟେ ଆମେ ଗଲେ କେତେ ସମ ଆମେ ଯଦି ଯିବା କେତେ ସମୟ ଲାଗିବ ନାମ ସେଇ ସ୍କୁଟିରେ ଗଲେ ଗନ୍ଧ ଲାଗୁଚି
ସାଙ୍ଗେ ସାଙ୍ଗେ ପଳେଇବ ଆଉ ହୋଉ ତାହାଲେ ହଉ।